ହାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କେମିତି ଅଛନ୍ତି ବାଇ।
ମୁଁ ଭଲ ନାହିଁ ଦେହ ଖରାପ ଶାରୀରିର ପୁ ପିଡା।
ଆପଣ ଦେହ ଖରାପ ହେଇଚି।
ଆଜ୍ଞା।
ଆମ ଘରେ ରହିକିନା ସବୁବେଳେ ଦେହ ଖରାପ କରିୁଛନ୍ତି ଆଉ। ଆପଣ କେମିତି ଆପଣଙ୍କର ଦେହ ଖରାପ ହେଲା।
ଯେହେତୁ ପୁରୀ ରେ ରହୁଚି। ଜଗନ୍ନାଥଙ୍କ ଦେହ ଖରାପ ଅଛି, ସେଥିପାଇଁ ଆମର ବି ଦେହ ଖରାପ ଅଛି।
ଜଗନ୍ନାଥ ତ ପାଣି ଲଖେ ଢାଳିହେଇକି ତାଙ୍କର ଦେହ ଖରାପ ଅଛି।
ତାପରେ ମଉସୁମୀ ବର୍ଷାରେ ମଉସୁମୀ ବର୍ଷାରେ ଓଦା ହେଇଚି।
ଆପଣ ଇନ୍ଦ୍ରଙ୍କ ଭର୍ଷାରେରେ ଭିଜିକି ଆପଣଙ୍କୁ ଜର ହେଇଯାଇଚି।
ଇନ୍ଦ୍ର ଆମକୁ ପାଣି ଛିଞ୍ଚନ କରିକି ହେଲା ଆମକୁ ଜର ହେଇଗଲା।
ଆପଣ କଣ ନେଇ ଯାଇଥିଲେ ଆମର ପୋଷାକ ନେଇ ନଥିବେ ପିନ୍ଧିବା ପାଇଁ।
ପୋଷାକ ନେଇଥିଲେବି ଅଧିକ ବର୍ଷା ହେଲେ ବର୍ଷା ହେବା ଭିତରେ ପାଣି ପସିଯିବ।
ହୁଁ ଆଛା ହଁ ଅଧିକ ବର୍ଷା ହେଲେ ଆପଣ ଯିବେ। ଯେତେବେଳେ ଟିକେ ବର୍ଷା ଛିଡିବ। କମ ବର୍ଷା ହେଲେ ବାହାରିକି ଆସିକି ଆଉ କଣ ଆରାମ ସେ ଯିବେ।
ଆଉ ସେ ଭୁଲ ତ କରିଦେଇଚି ଆଉ କଣ କରିବା ଆଉ। ଭୁଲର ଫଳ ମିଳି ମିଳିଚି ଆମକୁ।
ଔଷଧ ଖାଇଥିଲେ।
ହଁ ଔଷଧ ଖାଇଥିଲି।
ଜର କେବେଠୁ ହେଲାଣି?
ଜର କାଲିଠାରୁ ହେଲା କାଲିଠାରୁ ହେଲାଣି।
କାଲିଠୁ ଜର ହେଲାଣି ଔଷଧ ଖାଇଥିଲେ କି ନାଇଁ ଆପଣ?
ହଁ ଔଷଧ ଖାଇଥିଲି ତଥାପି ଜର ଛାଡ଼ୁନି।
ଛାଡୁନି ଏବେତ ଛାଡିବନି ବର୍ଷା ସିଜିନ ତ।
ଆଜ୍ଞା।
ଲଘୁଚାପ ଯାଇ ସାରିଲା ପରେ। ଆପଣ ଦେଖନ୍ତୁ ଜର ଛାଡୁଛି କି ନାଇଁ। ଆଉ ଦୁଇଦିନ ଯଦି ଜର ଛାଡ଼ିବ ତାହେଲେ ଆପଣ ମେଡିକାଲ ନେଇକି ଡାକ୍ତରଖାନା ଯାଇକି ଦେଖାହେଇକି ଉଁ ଡକ୍ଟର ମାନଙ୍କୁ ଦେଖେଇକି ଆସିବେ।
ଆପଣ ସକାଳର ଜଳଖିଆ କରିସାଇଲଣି କରିନାହାନ୍ତି।
ନାଇଁ ଜଳଖିଆ କରିନାହିଁ ଜଳଖିଆ କରିବା।
ଆଜ୍ଞା। ନାଇଁ ସୋଇଛି ଜଳଖିଆ କରିବି କଣ ଏଠି କିଛି ହୋଉଚି ଉଠିବାକୁ ବଳ ପାଉନି। ଦେହ ଟିକେ ଭଲ ଲାଗିଲେ ବ୍ରସ କରିକି ଦାନ୍ତ ଘସୀକିରି ଆଉ ଟିକେ ଛତୁଆ ଫତୁଆ ଖାଇକି ମେଡିସିନ ଖାଇବା ଆଉ। ଔଷଧ ଖାଇବା।
ଆଛା ହୋଉ।
ଆପଣ କଉଁଠୁ କହୁଥିଲେ?
ମୁଁ ପରା ଏଇ ଆମର କେନ୍ଦ୍ରାପଡ଼ା ଡିଷ୍ଟ୍ରିକ୍ଟରୁ କହୁଥିଲି।
ଆଜ୍ଞା ଆଜ୍ଞା। ମୁଁ କହୁଛି ପିପିଲି।
ହୁଁ ହୁଁ ପିପିଲ ଟା ପି ଫିଲ୍ ଟା ପୁରୀ ଡିଷ୍ଟ୍ରିକରେ ଯାଏ ନା ଆମର ଏଇ ହଁ ଏଥିରେ ଭୁବନେଶ୍ଵର ଡିଷ୍ଟ୍ରିକ୍ଟ ଯିବ।
ପୁରୀ ତ ଆମ ପିପିଲୀ ର ପୁରୀ ଡିଷ୍ଟ୍ରିକ୍ଟ ଯାଏଁ ଭୁବନେଶ୍ୱର ତ ଡିଷ୍ଟ୍ରିକ୍ଟ ନୁହଁ। ଭୁବନେଶ୍ୱର ହଉଛି ଖୋର୍ଦ୍ଧା ଡିସଟ୍ରିକ। ଖୋର୍ଦ୍ଧା ଜିଲ୍ଲା ଆମର ଏ ଜିଲ୍ଲାରେ ହଉଛି ପିପିଲି ଟା ହଉଛି ପୁରୀ ଜିଲ୍ଲାରେ ପୁରୀ ଜିଲ୍ଲାରେ ରହୁଛି ପିପିଲି ସତ୍ୟବାଦୀ। ଆ ମୁଁ ପୁରୀ ସଦର। ଆଉ ବ୍ରହ୍ମଗିରି। ଆ ଆଉ ଗୋପ କାକଟପୁର।
ଆଛା।
ନିମାପଡ଼ା।
ହୁଁ।
କଣାସ ଏ ସବୁ ରହୁଛି ପୁରୀ ଜିଲ୍ଲାରେ ଆପଣ କେବେ ପୁରୀ ଜିଲ୍ଲା ବୁଲିବାକୁ ଭ୍ରମଣ କରିବାକୁ ଆସିଛନ୍ତି?
ହଁ ଆଜ୍ଞା ପୁରୀ ଜି ଯାଇକି ଭ୍ରମଣ କରିଥିଲୁ ଜଗନ୍ନାଥଙ୍କର ଦର୍ଶନ କରିଥିଲୁ। ବହୁତ ଆନନ୍ଦ ଲାଗିଥିଲା ଏତେ ଭିଡରେ ଏତେ ଭିଡରେ ଜଗା ଆସ୍ତେ ଆସ୍ତେ ତ ପା ପାଖକୁ ନେଇକି ଯେମିତି ଦେଖିକି ଆସିଲି। ଆଖିରୁ ଦୁଇଟୋପା ଲୁହ ଖସିଗଲା। ଜଗାକୁ ଦେଖି ବହୁତ ଆନନ୍ଦ ଲାଗିଥିଲା। ସବୁବେଳେ ଇଚ୍ଛା ହଉଛି ସବୁବେଳେ ଇଚ୍ଛା ହଉଛି ସବୁଦିନ ଜଗନ୍ନାଥ ଦର୍ଶନ କରିବା ପାଇଁ। ତ ସେତିକି ସମୟ ଦରକାର। ସମୟ ଥିଲେ ଆରାମସ ଯାଇକି ଦେଖିକି ଆସିବା। ତାପରେ ରହୁଛି ଆମେ କେନ୍ଦ୍ରାପଡା ବାସିନ୍ଦା। ଆମେ କେମିତି ସବୁବେଳେ ଜାଗାକୁ ଯାଇକି ଦର୍ଶନ କରିବୁ। ଆମର ବଳଭଦ୍ର ଜିଉ ଅଛି।
ଆପଣଙ୍କ ପାଖେ ସ୍ଵୟଂ ବଳଭଦ୍ର ଦେବ ଅଛନ୍ତି। ଆପଣଙ୍କ ପାଖରେ ସ୍ଵୟଂ ବଳଭଦ୍ର ବଡ ଭାଇ ଆପଣଙ୍କ ପାଖରେ ପୂଜା ପାଛନ୍ତି ଆପଣ ବଳଭଦ୍ର ଦେ ଦେଖୁଥିବେ। ଆଜ୍ଞା କୁହନ୍ତୁ।
ହଁ। ଠାକୁରଙ୍କୁ ତ ଦର୍ଶନ କରି ବହୁତ ଆନନ୍ଦ ଲାଗିଥିଲା। ଆପଣ କେବେ ଦର୍ଶନ କରିଛନ୍ତି ଠାକୁରଙ୍କର?
ଆଜ୍ଞା ଆଜ୍ଞା ଆଜ୍ଞା।
କେବେ ଦର୍ଶନ କଲେ?
ଏଇ ମାସରେ ଦର୍ଶନ କରିଥିଲି ଶେଷ ଶେଷ ହଉଛି ଆମର ସ୍ଥାନ ପୂର୍ବଦିନ।
ସ୍ନାନ ପୁରିମା ସରିଗଣି ଆଜ୍ଞା।
ହଁ ସେଇଦିନ ଦେଖିଥିଲା ତାଙ୍କ ଦର୍ଶନ। ବହୁତ ଭଲ ଦର୍ଶନ ହେଇଥିଲା ବହୁତ ପ
ସ୍ନାନ ପୂର୍ଣ୍ଣିମାରେ ଭିଡ଼ ହେଇନଥିଲା।
ବୋହୁତ ଭିଡ ବୋହୁତ ଭିଡ। ମତେ ଲାଗିଲେ ଆଜି ରଥଯାତ୍ରା ହେଇଯିବ ବୋଲି ଏତେ ଲୋକ ଥିଲେ। ତାପରେ ସ୍ନାନପୂର୍ଣ୍ଣିମା ଆଉ ତାଙ୍କର ସ୍ଥାନ ଦେଖିପାରିଲୁନୁ ମାଧ୍ୟମରେ ଦେଖିଦେଲୁ। ଟେଲିଭିଜନ ଇଏରେ ଦେଖିଦେଲୁ ଦୂରଦର୍ଶନ ମାଧ୍ୟମରେ। ଆଉ ଭାତି ବେଶଟେ ଦେଖିଲୁ ଗଜାନନ ବେଶ ଆଉ
ଯା ହୋଉ ଭଲ କଥା। ଆଚ୍ଛା ସ୍ନାନ ପୂର୍ଣ୍ଣମୀ ପରେ ଗଜାନନ ବେଶ। ଜଗନ୍ନାଥଙ୍କର ହୁଏ ଜଗନ୍ନାଥଙ୍କର ବଳଭଦ୍ର ମା ସୁଭଦ୍ରା ଙ୍କର ହାତୀ ବେଶ ହୁଏ ନାଇଁ କି।
ଆଜ୍ଞା ଆଜ୍ଞା ଆଜ୍ଞା।
ହାତୀ ବେଶରେ ତ ପ୍ରଭୁ ବୋହୁତୁ ସୁନ୍ଦର ଦେଖାଯାଉଥିବେ।
ଆଜ୍ଞା। ଆପଣ ଗଜାନନ ବେଶ ଦେଖିଛନ୍ତି ନା ଦେଖିନାହାନ୍ତି।
ଗଜାନନ ବେଶ ନା ମୁଁ ଏଇ ଟିଭିରେ ଦେଖିଥିଲି। ସେମିତି ଦେଖିନାହିଁ। ଅଁ ଏତେ ବୋହୁତୁ ଭିଡ଼। କଣ ଏଇ ଭିଡି ଭିତରେ ପଶିବ ମଣିଷ। ମୋବାଇଲି ଚୋରି ପର୍ସ ଚୋରି ସବୁ ଚୋରି ହବ।
ଚୋରୋ ତ ବୁଲୁଛନ୍ତି ଏବେ କେତେ ଜଣ ଧରା ପଡିଥିଲେ। ତିନି ଜଣ। ସେଥିପାଇଁ ନିଜ ଦାୟିତ୍ୱରେ ନବାକୁ ପଡିବ ଆପଣଙ୍କୁ ଜିନିଷ ପତ୍ର। ଆଜ୍ଞା।
ଆଉ କଣ କୁହନ୍ତୁ କଣ କୋହୁଥୁଲେ। ଆଉ କଣ ଖାଇଚନ୍ତି ସଖାଳୁ କିଛି ଖାଇନାହାନ୍ତି।
ନା କିଛି ଖାଇନେଇ ତ ଛତୁଆ ଖାଇବା ଆଉ। ଆପଣଙ୍କ ପରିବାରରେ ସମସ୍ତେ କିଏ କିଏ ଅଛନ୍ତି।
ଭାବା ମା ଆଉ ମୁଁ ଆଉ କେହିନାହାନ୍ତି।
ଆଜ୍ଞା ଆ
ଆପଣଙ୍କର ପରିବାରରେ
ଆମ ପରିବାରରେ ବାପା ମା ଭାଇ ଭୋଉଣୀ। ଆଉ- ଆପଣ ଏବେ ଗାଁରେ ରୋହୁଚନ୍ତି ନା କଣ କରୁଛନ୍ତି।
ହଁ ମୁଁ ଏ ଭୁବନେଶ୍ଵରରେ ରୁହେ ଭୁବନେଶ୍ଵରରେ ଖାଲି ଯାଇକିରି ପାଠ ପଢି ଆସିଲି ଭୁବନେଶ୍ଵରରେ କଣ କହିଲେ ଆଉ ଥରେ କହିଲେ।
ଆପଣ ଗାଁରେ ରୁହନ୍ତି ନା
ଗାଁରେ ରୁହେ ଗାଁରେ ଆମର ନିଜ ଗାଁଟା କେନ୍ଦ୍ରପଡା ବାବା ମା ଗାଁରେ ଅଛନ୍ତି। ମୁଁ ଖାଲି ଏଇଠି ବିଦ୍ୟାଳୟକୁ ଆସିକି ଟିକେ ପାଠ ପଢାପଢି କରେ।
ଆପଣ କଣ ପାଠ ପଢୁଛନ୍ତି।
ଏଇ ଆମର ଯୋଉ କମ୍ପ୍ୟୁଟର ଟା ଲାଗିଚନ୍ତି। ଫୁଁ ଗ୍ରାଯୁଏସନ୍ ପରେ ସେଇଠି ହବା ପାଇଁ ଗୋଟେ କୋଚିଙ୍ଗି ନୋଉଚି।
ଆଜ୍ଞା ଆଜ୍ଞା।
କେମିତି ଜବ୍ ଟେ ହେଇଯିବ।
ଆଜ୍ଞା
ଏଇ କଥା ଆଉ
ହଉ ଭଗବାନ କରନ୍ତୁ ଆପଣଙ୍କର ଗୋଟେ ଭଲ ସରକାରୀ ଚାକିରି ଆପଣଙ୍କୁ ବି ମିଳୁ
ଆଜ୍ଞା ଯାହା ହଉ ଆପନ୍ ତୁଣ୍ଡ ସୁତଣ୍ଡ ହଉ ମତେ ବହୁତ ଧନ୍ୟ ମନେ ଲାଗିବ ବହୁତ ତ ଖୁସି ଲାଗିବ
ଆପଣଙ୍କ ଠାରୁ କିଛି ଶିଖିବାକୁ ମତେ ମିଳିଲା ଆଉ ଆପଣ ତ ଠି ବନ୍ଧୁତା ସ୍ଥାପନ ହେଲା
ଆପଣ ଭବିଷ୍ୟତରେ ଆପଣଙ୍କ ସହିତ କେବେ ଯୋଗାଯୋଗ କରିବୁ କିଛି ଏ ଆପ ମାଧ୍ୟମରେ ଆପଣ ସହିତ ଯୋଗାଯୋଗ କରିବୁ। ହ୍ୟାଲୋ
ଆଜ୍ଞା ଭାଇ କୁହନ୍ତୁ।
ଆପଣ ଶୋଇପଡ଼ିଥିଲେ ହେ ହେ
ହଁ ନିଦ ଲାଗି ଯାଉଛି ତ ସେଥିପାଇଁ।
ଓ ହ ହ ହଉ ହଉ ମତେ ବି ନିଦ ଲାଗୁଛି ଯେହେତୁ ଅସୁସ୍ଥ ଅଛି ନିଦ ବି ଲାଗୁଛି
ଆଜ୍ଞା ବର୍ଷା ଟିକେ ହଉଛି ତ ସେଥିପାଇଁ ଆଖି ଟା ଖାଲି ଲାଖି ଯାଉଛି।
ଗୋଡ ହାତ ବିନ୍ଧା ଛିଟିକା ହଉଛି
ଆପଣଙ୍କୁ ଜର ଅଛି ସେ ସେଥିପାଇଁ ଗୋଡ ହାତ ବିନ୍ଧା ଛିଟା ହଉଛି ଆପଣ କଣ କରନ୍ତୁ ଭାଇ ଆପଣ ଟିକେ ଖାଇ ଔଷଧ ଖାଇକି ରେଷ୍ଟ ନିଅନ୍ତୁ। ଭଲରେ ଶୁଅ ରୁହନ୍ତୁ ଆମେ ଟିକେ ଗୋଟେ ଘଣ୍ଟା ଟା ପରେ କଥା ହବା।
ଆଜ୍ଞା ଆପଣ ଦ୍ଵାରା ହେଇପାରିବ ନହେଲେ
ବାୟେ।
ନିଶ୍ଚିତ ପ୍ରେରଣା କରିବେ ଜୟ ଜଗନ୍ନାଥ। ଆପଣ କଲ୍ କରିବା ପୂର୍ବରୁ କିଛି ବାର୍ତ୍ତା ପଠେଇବେ ତା ପରେ ଆଜ୍ଞା
ହଁ ରହିଲି ଆଜ୍ଞା